ସାଙ୍ଗ କଣ କରୁଚୁ?
ଏଇ ବସିଚି ଆଉ କଣ କରୁଚୁ? ହଁ ଚା ପିଇ ସାରିଲିଣି। ଆଉ କଣ ଖବର? ଆଛା
ହଁ ତ ରଜ କେମିତି
ରଜ ଭଲ ହେରେ ଗଲା।
ଆଉ କଣ ଖାଇଥିଲୁ?
ହଁ ପିଠା ଆରିସା ସବୁ ଖାଉ ଥିଲି ଆଉ। ଆଉ ତୁ କଣ ଖାଇଥିଲୁ? ଆଛା। କୁଆଡେ ଘ ଯାଇନୁ ବୁଲିବା ପାଇଁ?
ମୁଁ ଯାଏ ଯିବି ମାମୁଁ ଘର କୁ
ଆଛା କୋଉଦିନ?
ଏଇ ଯିବି କୋଉଦିିନ ଗୋଟେ
ଅହଁ । ସେୟା ଆଉ କୁହ? ହଁ ଯୁ ବ ବୋଲିଲି କସି ଆ ଯିବା ବୁଲିକି ଆସି ଯିବା।
ତୋର କି ଡ୍ରେସ ହେଇଥିଲା।
ଏଇ କଟନ ଡ୍ରେସ୍ କରଛି ଆଉ
ଓହୋ।
ହୁଁ। ଆଉ ସମସ୍ତ ଘର ଭଲ
ହଁ ଆମ ଘରେ ସମସ୍ତେ ଭଲ ତମ ଘରେ
ହଁ ସମସ୍ତେ ଭଲ ଅଛନ୍ତି।
ଆଉ ତୁ ପିକନିକ ବୋଲିୁଲି ଯାଇନୁ?
ନା ଯାଇନ ଯିମୁ ଏଇ ଏଇ ଜିମୂ ଆଠ ଦିନ ପରେ ଜିମୁ ଆଉ
ଆଉ ଗଲେ ମତେ କହିବୁ ନା ମୁଁ ତୋ ସହିତ ଯିବିି।
ହଁ ଯିବା ସମସ୍ତେ ସାଙ୍ଗ ହେଇକି ଆଉ ହୁଁ ଆଉ ଘରେ କିଏ କିଏ ଅଛନ୍ତି। ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୋ ବୋଉ ମୁଁ ମୋ ଭଉଣୀ ମୋ ଭାଇ ବାପା ସମସ୍ତେ
ଆଚଛା ଆଉ କଣ ଖାଇଥିଲୁ ଖରା ବଳେ
ମୁଁ ଖରାବେେଳେ ଖାଇଥିଲି ଭାତ ଆଉ ଡାଲି ଆଉ ଭରତ
ଆଛା। ଆମର ଆଜି ଅରୁଆ ହେଇ ପିଲା। ଆ ମାଉସ ତରକାରୀ। ଖାଇଥିଲୁ? ହୁଁ। ଆଉ ସବୁ କଣ? ଖବର।
ଖବର ସବୁ ଭଲ ଛି। ତୋ ଖବର ଟିକେ କହ।
ହଁ ଭଲ ସବୁ ଚାଲିଛି ଆଉ ଆଉ ପଢୁଚୁ ନା ଛାଡି ଦେଇଚୁ। ଏବେ ପଢୁଚି। କୋଉ ଶ୍ରେଣୀ ହେଲା।
ମୋର ଏବେ ପ୍ଲସ୍ ଥ୍ରୀ ହେଲା।
ଆଚ୍ଛା। ଆଉ ଭଉଣୀ ମାନେ।
ମୋ ଭଉଣୀ ଗୋଟେ ପଢ଼ୁଚି ଦଶମ ଭାଇ
ଓ ହୋ ଆଚ୍ଛା। ଆଉ ଆଉ ରାତିରେ କଣ ଖାଇବ।
ତିରେ
ଛୁଆ ଏଠିକି ଆସେନା। ହୁଁ ଆଚ୍ଛା।
ଆଉ ତମର ସେଠି କୋଉଠି ବାହାଘର ନଥିଲା।
ହଁ ବାହାଘର ଥିଲା ଏବେ ଏଇ ସରିଛି ଆଉ ଏବେ କିଛି ନାହିଁ ବାହାଘର।
ଆଉ ତମେ ରାତିରେ କଣ ଖାଇବୁ।
ରାତିରେ ରୁଟି। ହୁଁ ରାତିରେ ରୁଟି ଭଜା।
ଓହୋ।
ହୁଁ। ଏଇ ଯୋଉ ଖାଇମୁ ଆଉ। ଆଉ କଣ ଖାଇମୁଁ ହଁ ଟିକେ ଟିକେ ଖାଉଛି ଆଉ। ନ ଖାଇ
ଟିକେ ଯା
କଣ କିରେ ହୁଁ ସମସ୍ତେ ସମସ୍ତେ ଭଲ ଅଛନ୍ତି ତୁ ସାଙ୍ଗ ମାନଙ୍କ କତିକୁ ଫୋନ କରିଥିଲୁ ହଁ ଫୋନ୍ କରିଥିଲି।
କଥା କରିଥିଲି। ହୁଁ।
ଆଉ ଆଉ ତତେଫାଷ୍ଟ୍ ଫୁଡ୍ ରେ କଣ ।
ମୁଁ ଫାଷ୍ଟ୍ ଫାଷ୍ଟ୍ ରୁ ଖାଉଛି କଣ ଏଇ ଚାଟ୍ ଫାଟ୍ ଏଇ ସବୁ ସେଇଗୁରା ଫାଷ୍ଟ ସେ କିଛି ଖାଉନି ଆଉ ନା ଫଳ ମୂଳରେ କିଛି ସେଗୁରା ଭଲ ନାହିଁ। ତତେ କଣ ତିଆରି କରି ଅଶେ। ବିରିୟାନୀ କରିବାକୁ ଆସୁଛି, ଚିକେନ ଚିଲି କରିବାକୁ ଆସୁଛି, ସବୁ ଆସୁଛି।
ତୁ ବିରିଆନି କରି ଶିଖୁଛୁ।
ହଁ ବିରିୟାନୀ କରି ଶିଖିଛି ହୁଁ।
କୋଉ ଦିନ କରିବୁ ମତେ ଡାକିବୁ ନା।
ଅହଁ। କରିଲେ ଡାକିମି ଆଉ ଆଉ କଣ ଖବର
ହଁ ଚାଲୁନୁ ଯିବା ଆ ବୁଲି। ଯିବା ପାଇଁ ପିକନିକ୍ ସାଙ୍ଗ ମାନଙ୍କ ସହିତ
ହଁ ଯିବା ସମିତି କି କହିବା ମିଶିକି ଯିବା। ଗାଡି ବାହାର କରିବା ସମସ୍ତେ ଯିବା ବୁଲିକି ଆସିବା। ସମସ୍ତେ ମିଶିକି। ଯିବା ଆ
ତୁ ତୁ ସମସ୍ତ ତମକୁ ପଚାରିବୁ ପ
ହୁଁ। ହଁ। କହୁନା।
କେତେ ଜଣ ଯିବେ କେତେ ପଇସା ହବ କଣ ସବୁ ମତେ କହିବୁ।
ହଁ କହିମି। କହି ହୁଁ ଯିବା ସମସ୍ତେ ମିଶିକି ଆଉ।
ଆଉ ସେଠି କଣ ତିଆରି କରିବା?
ହୁଁ ତିଆରି କରିବା ବିରିୟାନୀ ଫିରିୟାନୀ ଦେଖି କରିବା ଉଁ ଆଉ ଚିକେନ୍ ଫିକେନ୍ କରିବା ଆଉ। ପାମ୍ପଡ଼ ଫାମ୍ପଡ଼ କରିବି ଖାଇକି ବୁଲିକି ଆସିବା ହଁ ବାହା ଜାଗାକୁ ବୁଲିକି ଆସିଥିଲିଣିି ପା। ମୁଁ ଯାଇଛି ପା ପାରଦୀପ ଯାଇ କୋଲକାତା ଯାଇଛି ଆଉ ଜାହାନିଆ ଯାଇଛି କୋଣା ଜାହାନିଆ କାକଟପୁର ଜାହାନିଆ। ହୁ
ହଁ।
ହୁଁ। ସବୁଆଡେ ଯାଇଛି।
ଆଉ ସବୁ ତମ ଘରେ ସମସ୍ତେ ଭଲ?
ହଁ ଆମ ଘରେ ସମସ୍ତେ ଭଲ।
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଓ ହୋ। ହୁଁ ଆମ ଗଛରେ ଆମ୍ୱ ହେଇ ଥିଲା ଆମ୍ୱ ଖାଇକି ସରିଗଲାଣି। ହୁଁ। ଆମର ମିଠା। ମିଠା। ହୁଁ ତମର ସବୁ? ଖାଲି। ଆଚ୍ଛା। ହୁଁ ହୁଁ। ଆଉ ସମସ୍ତେ କଣ କରୁଛନ୍ତି?
ସମସ୍ତେ ବସିଛନ୍ତି ଭଉଣୀ ଭାଇମାନେ ସବୁ ଅଛନ୍ତି ମୁଁ ତୋ ସହିତ କଥା ହଉଛି ମୁଁ କହିଲି କେବେଠୁ କଥା ହେଇନି ଟିକେ ହେଇଯାଏ।
ହଁ ହଁ। ଆଉ?
ଆଉ କୋଉ ସାଙ୍ଗମାନେ ଫୋନ୍ କରୁନାହାନ୍ତି?
ହଁ ଜଣେ କରିଥିଲା ସେ ଏବେ କଥା ହେଇକି ରଖିଛି ଆଉ କେହି କରୁନାହାନ୍ତି ଆଉ। ସମସ୍ତେ ଏବେ ବାହାଘରେ । କାଲିକି ବୁଲୁଥିବେ ଆଉ। ବାହାଘର ହୁଁ ବାହାଘରରେ ବି ଭାଙ୍ଗି ଯାଉ ଆଉ। ବାହାଘରେ ସମସ୍ତେ ଯାଇଛନ୍ତି ଆଉ, ହୁଁ ଆମ ରାତିରେ ରୁଟ୍ ରୁଟି ଭଜା।
ଖାଲି। ଏବେ ହେଇନି?
ନାଇଁ ଏବେ ହେଇନି ଆଠଟା ହେଲେ ହବ ଆଉ।
ତୁ ତିଆରି କରିବୁ ନା?
ହଁ ମୁଁ ତିଆରି କରିମି।
ଆମର ବି ରୁଟି ଭଜା
ଆଚ୍ଛା ଓହୋ ତମ ଘରେ କିଏ କିଏ ଅଛନ୍ତି ଆଉ?
ଆମ ଘରେ ଆମେ ମୋ ବାପା ମା ଭଉଣୀ ନାନା ମମି।
ଖାଲି। ସମସ୍ତେ ଅଛନ୍ତି। ହୁଁ ହୁଁ।
ତମ ଘରେ?
ଆମ ଘରେ ଆ ଆମେ ଅଛୁ ବାପା ମା ଛୁଆ ମାନେ ଅଛନ୍ତି ଆଉ।
ଆଉ କଣ କଣ ଡ୍ରେସ କରିଥିଲୁ ରଜରେ?
ଦେଇଥିଲା। ନା ଚାରିଟା ହେଇଥିଲା ଗୋଟେ ତିନିଟା ରଜ ପାଇଁ ତିନିଟା ଆଉ ଗୋଟେ ଏକ୍ସଟ୍ରା ହେଇଯାଇଥିଲା।
ଆଚ୍ଛା ହୁଁ ଭଲ ଆଉ।
ତୋର କେତେଟା ହେଇଥିଲା।
ମୋର ବି ତିନ୍ ଚାରିଟା ହେଇଥିଲା ଆଉ। ଅ ଦୁଇ ତିନିଟା ଆଉ ଦିଟା ଛଅଟା ହେଇଛି। ମୁଁ ମୁଁ ନିଜେ ତିଆରି କରୁଛି। ମୁଁ ନିଜେ ତିଆରି କରିକି ନିଜେ ପିନ୍ଧୁଛି। କଣ ହେଲା? ହଁ ହଁ।
ହୁ
ସବୁ କରୁଥିଲି। ଆଉ ତମ ଘରକୁ କେହି ବନ୍ଧୁ ଆସିନାହାନ୍ତି। କିଏ ଆସିଛନ୍ତି? ଆଚ୍ଛା। ସମସ୍ତେ ଆସିଥିଲେ। ହେଇ ଗଲେ। ହ ହ। ହୁ। ଆଚ୍ଛା ହଁ। ଆଚ୍ଛା। ହୁଁ। ହୁଁ ଛୁଟି ହେଲେ ଯିବୁ। ବୁଲିକି ଆସିବୁ। ଦଶହରା ଛୁଟି ହେଲେ।
ହଁ ଦଶହରା ହେଲେ ଯିବି। ଓ।
ହୁଁ।
ତୁ କୁଆଡେ ଯିବୁ ବୁଲିବାକୁ?
ମୁଁ ଆଉ ଯିବାର ଅଛି ଏଇ ଟାଉନ ଫାଉନ୍ ଯିବାର ଅଛି। କୁସୁମ୍ ବି
ତୁ ଗୋ ସ୍ୱାମୀ ଫାଇଷ୍ଟ ଟୁ ଯାଇନି?